ନାଇଁ ମୋଡ଼ ଗୋଟେ ଚଲଟା ହେଇଛି। ହାଲୋ ହଁ।
ଆଉ କଅଣ କରୁଛୁ।
ଏଇ ବସିକି କଥା ହଉଥିଲି ସେ ଦିଦି ସହିତ।
ମତେ ଆଡେ କଲେ ମୁଁ ତାଙ୍କୁ ମେସେଜେ କରିଥିଲି। ହଁ ଆଉ କଣ ଗୋଟେ ମେସେଜ ଆଇଚି ଦେଖୁନୁ ପେମେଣ୍ଟ ଯହାର ଯହାର ଆସି
କଣ କଣ।
କଣ ଗୋଟେ ମେସେଜ ଆଇଲାଣି ସେଇ କାରିଆରେ।
ଦେଖିଆ କଣ ଲେଖା ହେଇଚି ପଢୁନୁ।
ଏଇଥିରୁ କାଟିଲେ କଟିଯିବନି।
ନାଇଁଥାଉ କୋଉ କିଛି କରିବା ଦରକାର ନାହିଁ ମୁଁ ମୋର ପଛରେ ପଢିଦେବି। କଣ ଦରକାର କହୁନୁ କାଇଁ ରିକ୍ସ ନବୁ। ନା ନାଇ କହ। କାଲି ଦିନ ମାନ ଲାଗିକିନି କରିଦେବି ଆଉ ହଜାରେ।
ତୋର ହୋଉଛି ମେସେଜ ଯୋଉ ଲେଖିବା ପୁରା ଖାଲି ଆଉଚି ପୁରା।
ହଁ।
ଆ ସେଇଟା ତ ଆଇିଲ ଖାଲି ଯେତେବେଳୁ ଟାଇମ ପାଇଲୁ ଖାଲି ଲେଖି ପକେଇବକୁ ଖାଲି ଶୁଣି ଶୁଣିିକି।
ଶୁଣିବୁ ଲେଖିବୁ ଠିକ ଜେ ଓଡ଼ିଆରେ ଲେଖିବାକୁ ପଡ଼ିବ।
ଆଉ ସେଇ ଓଡିଆରେ ଟାଇପିଂ କରିପାରିବୁ
ହୁଁ। ଆଉ ଏଇ ଦିଦି ସହିତ କଥା ହେଇଥିଲୁ।
ହଁ ସେ ତାଙ୍କ ସହିତ ଥରେ ହେଇଚି ସେ କହିଲେ କାଲି ମତେ ଆଉ ଚାରି ଥର କରିଦବ ଆଉ।
ହୁଁ ତାଙ୍କୁ ସିଏ ବି କରିବେ ତୁ ବି କର।
ହଁ ସେ କହିଲେ ମୁଁ ଚାର କହିଲେ କାଲି ମୁଁ ଚାର ଥରେ ତମର କରିଦେବି ତମେ ଚାରିଥର ମୋର କରିଦେବ ଆଉ।
ମୁଁ ଏଉରା ଅମିଗଲା ଏରା କଣ ଖାଲି ଝିଅକୁଡା ଆଉଚନ୍ତି। ସିଏ କଲା ଆ କେତେବେଳେ ଯିଆ ହେଉଚି କେତେବେଳେ ପୁଅ ହେଉଚି ତୁ କଣ କରିବୁ ତୁ ଯଦି ଆ ପଇସା ଦରକାର ତୁ ତୋ ଇଛା ତୋର ଏରା ପଇସା ଆଗରେ କିଏ ଠିଆ ହବ ଯିଏ ହୋଉ ଭାଇ କଥା ଥାଇ ପଡିଲେ ଦଶ ମିନିଟ ତମେ କଣ ଆମକୁ ଜାଣିଚ ନା ଅମେ ତମକୁ ଜାଣିଚୁ।
ସେଇପା ମୁଁ ତା ସହିତ କଥା ଏଇ ଯୋଉ ଯିଏ ଯାହା ନମ୍ବର ଦେଇଥିଲୁ ଯାଜପୁରରୁ ହେଲା। ଚା ସିଏ ମତେ ପଚାରିଲେ କଣ ଖାଇଚ ମୁଁ କହିଲି ଭାତ ଖାଇଚି ହେଲା। ତାପରେ ମୁଁ ପଚାରିଲା ବେଳକୁ କହିଲା ଆଉ ଖାଇଥିଲି ଆଉ ଟିକ ବେଳକୁ ଇଏ ଅଣ୍ଡା ରୋଲ୍ ଏଇନା ଖାଉଥିଲୁ ପିଜା ଶଶୁର ବିଏ କୋହୁ। ଚିରୁ ଆଉ।
ହୁଁ କହନା କିଛି। ମାନେ ନର୍ମାଲ କଥା କହ ଯେମତିଆ ପୁରେଇ ଦୋଉଚୁ। ୱାଡେ ସସ୍ପେଣ୍ଡ କରିଦବ ଆଇଡି।
ଏଁ ହଁ ରେ ମୋର ମନେ ପଡୁନି ଖାଲି ପାଟିରେ ସେଇରା ଆଉଚି ଭାରି।
କଣ୍ଟ୍ରୋଲ। ଆରେ ଉଁ ଆମେ ଫାଷ୍ଟ ଦିନଟା ଆ ଅଚିନ୍ନା ନା। କଥା ହେଲୁ ତାପରେ ସିଏ ମୋତେ ମେସେଜ୍ କଲେ କହିଲେ ଆଜି ଫ୍ରୀ ଅଛ କି ମୁଁ କହିଲି ହଁ ଫ୍ରୀ ଅଛି। ତାପରେ ମୁଁ ଜାଣିଲି କି ସେ ଗୋଟେ ଆକାଉଣ୍ଟାଟଆ ହଁ ନାଇଁ ମୁଁ ଖାଇନି ଖାଇବା ଆଉ ତା ତାଅରେ ତାପରେ ସେମିତି କଥା ହେଲି ଧୀରେ ଧୀରେ କଥା ହେଲି ତାପରେ ଏମିତି ଆଉ ଏନ୍ତି ତୁ ଯଦି ଭାବିବୁଏମିତି କଥା ହେବା ଦଶମିଣ୍ଟି। ମୁଁ ଆଉଚି କ ଥା ମୁ ହୋଉଚି ଏ ଯିଏ ହୋଉ ଶିବୁ ଧରେ ଯେ ସେ ବେ ଉଁ କଣ।
କେତେବେଳକୁ ତମର ଖାଉଚ।
ଆଁ
ରାତିରେ କେତେବେଳେ ତୁ ଖାଉଚୁ?
ଏ ଯେତେବେଳେ ହବ ରୋଷେଇ ଖାଇବ ସେଥିରେ କଣ ଅଛି, ମାମା ରୁଟି କରୁଚି ରୁଟି କଲେ ଖାଇବ।
ପା ଟାଇମ ଟୁଉମା ନାହିଁ ଖାଲି ଯେତେବେଳଳେ ଇଛା ହେଲା ଖାଇଦେଲ ଆଉ ଆଁ।
ହଁ ଏ ନଅଟାରୁ ସାଡେ ନଅଟା ଭିତରେ ହବ ଖାାଇବୁ।
ସେଇ ମୋର ତ ସେଇଆ ମୋର ସେ ହଁ ମୁଁ ଏଇନେ ଖାଇ କି ତତେ ମେସେଜ୍ କରିନଥିଲି?
ଉଁ ହୁଁ! ମୁଁ ଖାଇଦେଇଥିଲି ଭଲ ହେଇଥିଲା ଯେ କହିଲ ନାଇଁ କେତେ କଣ ବାବା ପଠେଇଛନ୍ତି ଦେଖିନି ଏଠୁ କାଇଁ ଫୋନ୍ ପଇସାଟା ଖର୍ଚ୍ଚ କରିଦେବି ମୁଁ କହିଲି ମୁଁ ଭୁବନ ଯାଇଲି ଖାଇ ଦେଇଥିଲେ ଭଲ ହେଇଥାନ୍ତା ଯେ ମୁଁ କହିଲି ନାଇଁ ଖା କାଲି ପୁଣି ସଳା ଷିବି ପା ଭୁବନେଶ୍ୱର ଯିବି ପଇସା ଫଇସା ସଟ୍ ହେଇଯିବ ଯଦି
ନାଇଁ ଯେ ପଇସା ଇନକମ୍ କଲୁ ବୋଲି ଆଉ କଣ ମନ ଇଛା ଖର୍ଚ୍ଚ କରିବୁ।
କିଣିକି ଆସିଲା ନା ଉ ହେତେବେଳେ କଣ ଆଇଥିଲା?
ଟା ବଇଚି ତାକୁ ନେ ଛାଡ଼ିଦବୁ ହଁ ସେଇ ପଇସା ଇଏ କଲୁ ବୋଲି ଆଉ କଣ ମନ ଇଚ୍ଛା
ନା ତ
ଅଁ ଆଉ ଏଇ ଏଡିଟିଂ ଆପ୍ ଟା ଟିକେ ଦେଖିବୁ ଆଁ ସେ ନାଁ ତ କହୁନି।
କଣ କହିଲୁ?
ଯୋଉ ଏଡିଟିଂ ଆପ୍ ଟା।
ହଁ ଆଜି ଆଜି ଜିନ୍ ଗା କିଛି ହବନି କାହିଁ କହିଲ ମୁଁ ଆଜି ବି ଶୀଘ୍ର ଶୋଇବି, କାଲି ଉଠିବି ନା ଶୀଘ୍ର।
ହଁ ହଁ ହଁ।
ବୁଝିଲୁ କାଲି ଯିବିବା ବା ସିଆଡ଼େ।
ହଁ କେତେ ଏଇ ମଲ୍ଲିକିରେ ଯିବୁ?
ହଁ କାଲି ମଲ୍ଲିକି ଛାଡି଼ବ ତ?
ହଁ କାଲି କି ବାରେ?
କାଲି ପା ବୁଧବାରେ।
ଆଉ ବୁଧବାରେ ଯିବ।
ହଁ ଗଲେ ହବ ଆଉ।
ତାକୁ ନଉନୁ ଛାଡିଦେଇ ଆସିବୁ।
ଆଉ ଆଜି ତ ବିଭୁତି ମୁଁ ଯାଇଥିଲୁ ଭୁବନ ଯେ ସେଥିପାଇଁ ଘ କ ଯାଇ ହେଲାନି କରିହେଲାନି ଭିଡିଓ। ସଲା ବହି ଆଣିଛି ପାଞ୍ଚ ହଜାରେ ଟଙ୍କାରେ।
ଆଉ ପଢ଼ିବ ଆଉ।
ଭାଇ ତାର କେତେ ପେସେନଜର ବହି ତୁ ଦେଖୁ ବାୟା ହେଇଯିବୁ। କେଡ଼େ କେଡ଼େ ମୋଟାମୋଟା ବହି ବେ
ୟୁ ପି ଏ ସି ନା କଣ ଗୋଟେ
ହଁ ୟୁ ପି ଏ ସି ପା କଲେକ୍ଟର ଆଇ ଏ ଏସ୍।
ଆ ସେଇଆ ତା ପଇସା ଖର୍ଚ୍ଚ ନ କଲେ ଯେଭଳିଆ ଚାକିରି ମିଳିବ କୋଉଠୁ।
ଆରେ ପଇସା ପାଇବାକୁ ହେଲେ ପଇସା ତତେ ଇନଭେଷ୍ଟ୍ କରିବାକୁ ପଡ଼ିବ ସେ ପାଠ ପଢ଼ିବା ପାଇଁ ଏବେ ଯଦି ତାକୁ କିରି ଟେ ବି କରିବୁ ଦେଖେ ତୁ ବହି କିଣିବୁ ପାଠ ପଢ଼ିବୁ ଇଏ କରିବୁ ପଇସା ଟା ଜାଉନିନା
ସେଇ ଯାହା ହେଲେ ଆଗେ ଇଏ କର୍
ତା ମାତି ବୁ ଯଉଥିରେ ତୁ ସେଠି ପାରିବୁ ଦଜିଦି କରିକି ମାଟିତୁ ଯଉଥିରେ। ତୁ ସେଠି ଇଏ କରିପାରିବୁ। ଏଇ ଗୋଟେ ଇଏ ଜାଗାକୁ ଆ। କାନ୍ଦୁଚି କିଏ ଗୋଟେ -ଗୋଟେ ଭଲ ଜାଗାକୁ ଆ କିଏ ଗୋଟେ କାନ୍ଦୁଚି ଛୁଆ ଟେ।
ମାମୁଁ ପୁଅ ଟା।
ହଁ ରହରେ।
ଆଉ କଣ୍
କାଇଁ କହୁନୁ ତୁ କହ ମ ଆଉ କଣ୍ କହୁନୁ କଣ୍- କଣ୍ କହ?
ନାଇଁ ତାକୁ ଖାଇସାଇଲେ ଯିବୁ ଆଣିବାକୁ ସିଏ ଆସୁନି।
ମୁଁ କହିଲି ଆ ଯଉ ଜିନିଷଟା ମାତିିବୁ ସେଇ ଜିନିଷ ଟା କରିପାରିବୁ ଆଉ ଯଦି ନ ମାତିିବୁ କିଛି କରିପାରିବୁନି। ନାଇଁ କିି -ସିଏ ଆରେ ସବୁ କଥାରେ। ସବୁ କଥା ତୁ ଯଦି ଜିଦି ନ କରିବୁ କଉ କଥାରେ କଉ ଗୋଟେ କଥା କରିପାରିବୁନି। ସିଏ ଜିଦି କରୁଚି ଦେଖେ ଜିଦି କଲା- କଲା ଆଉ କଣ। ସିଏ ଚାହ୍ନିବ ଯଦି ସବୁ ହବ। ସବୁ ଲୋକ ପଢୁଚନ୍ତି ତାମାନେ କଲେକ୍ଟର ଚାକିରି କରିପାରିବନି।
ସେଇ ସିଏ ତ କ-କହୁଚି କରୁଚି। ଆ- କା- ଆମ ଗାଁରେ ଯଉ କାଳିଆ ନୁହେଁ କି
କାଳିଆ କଉଟା ଏ-ମହେଶ୍ୱର -ମହେଶ୍ଵର କି?
ହଁ।
କଣ୍ ହେଲା?
ହଁ -ହଁ।
କଣ୍ ହେଲା କି?
ସିଏ ଖାଲି କହୁଚି ସେମିତି ହବ କିନ୍ତୁ ଖାଲି- ଆଁ-
ହଁ କହିଦେଲେ ଯଦି ହେଇଯାଆନ୍ତେ ଆଉ ଯଉ ଗୁଡ଼ାକ କଣ ଖାଲି କହନ୍ତି
ଆ- ସେଇ ସେ ଖାଲ୍
ଆଁ-
ସେ ଖାଲି କହୁଚି ମୁଁ ହେବି ହେବି। କିରା ହେବି -ଖାଲି ସିଏ କହୁଚି ମୁଁ ହେବି ମୁଁ ହେବି। ସେଥିରେ ଅ-ଆମେ କଣ ଯେ ମନା କରୁଚୁ ନା ଆମେ କହୁଚୁ ତୁ ପଢ଼ ନି ସେ ହଉଚି ଉଁ-
ପ୍ଲସ୍ ଟୁ ସେକେଣ୍ଡ୍ ଇୟର ଷ୍ଟାର୍ଟିଂ ହେଲା ବେଳକୁ ମତେ କହିଲା କଣ କରିବି କିରେ କହିଲି ମୁଁ ଗେଲେରେ ଗେଲେରେ ମୁଁ କହିଲି କଲେକ୍ଟର୍। ତାପରେ ସେ କହିଲା କଲେକ୍ଟର ପାଇଁ କଣ କଣ କରିବୁ ମୁଁ କହିଲି ପ୍ଲସ ଟୁ ସାରିବୁ ତାପରେ ସେ ପ୍ଲସ୍ ଥ୍ରୀ କରିବୁ ଆର୍ଟସରେ କରିବୁ ପ୍ଲସ୍ ପ୍ଲସ୍ ଥ୍ରୀ ତାପରେ ୟୁ ପି ଏସ୍ ଆଇ ପାଇଁ ପ୍ରିପେୟାର୍ ହବୁ ପରୀକ୍ଷା ଦବୁ ଆଉ। ତାପରେ ଦେଖେ ସେଦିନଠୁ ଲାଗିଚି ସେଦିନଠୁ ପଢ଼ିଲା। ହେଲା ଆଉ ଆଜିଠୁ ନ ପଢିଲେ କଣ ତୁ ତୁ ପ୍ଲସ୍ ଥ୍ରୀ କରିବୁ କହିବୁ ଆଁ-
ବିଭୂତି ମାଇଣ୍ଡି ଟା ଗୋଟେ ଅଲଗା ପ୍ରକାର ମାଇଣ୍ଡି। ବିଭୂତି ମାଇଣ୍ଡ୍
ହଁ ପା ଆରେ ସେ ୟୁ ପି ଏସ୍ ଇ କରିଥାନ୍ତା ଯଦି ରେଭେନ୍ସା ରେ ହେଇଥାନ୍ତା ତାର ୟୁ ପି ଏସ୍ ଇ ହେଇଥାନ୍ତା ଭୁବନ ରେ ତାର ଆସିଲା ନା କହିଲା ମୁଁ ଗାଁରେ ରହିଲେ ପଢି ପାରିବିନି ଆ- ମୁଁ ସେଥିପାଇଁ ୟୁ-ଓ ପି ଏସ ସି ଓଡିଶାରେ ଯଉଟା ଏଇଟା ଦେବି।
ହଁ -ଆରେ ଶୁଣୁ ଗାଁରେ ରହିଲେ ପଢି ପାରିବିନି ନୁହଁ ସେ ସେଇ
କହିଲା ସାଙ୍ଗ ତୁ ଜାଣିଚୁ ମତେ ଟିକେ ଗାଇଡି କର ମୁଁ କହିଲି ଜାଣିବାରେ କଣ ଅଛି।
ନାହିଁ ଶୁଣୁ ପଇସା- ପଇସା ପ-ଭୁବନରେ ସେଇଠି ଗୋଟେ ରୁମ୍ ନେଇଯାଉନୁ ନହେଲେ।
ଆରେ ତୁ ବୁଝିିପାରୁନୁ ସିଚୁଏସନ ତୁ ଜାଣିପାରୁନୁ କି।
ଆଉ ସେଇ ସିଚୁଏସନ ଜାଣିପାରୁଛି ସେଇ ବାହାରେ ରହି ଯାହାଲେ ଟିକେ ପଇସା ଖର୍ଚ୍ଚ ହେଇ ଏଇ ଭୁବନ ର ଭୁବନରେ ଭୁବନରେ କଣ କରନ୍ତା କହିଲୁ ଦେଖ ଘରୁ ଚାଉଳ ଫାଉଳ ନେଇଯାଆନ୍ତା।
ସେଇଟା
ଓଲଟି ଭୁବନରେ କମ ଖର୍ଚ୍ଚ ସେଠି ବାହାରେ ରେଭେନ୍ସା ଫେବେଂସା ରେ ଅଧିକ ଖର୍ଚ୍ଚ ହେଇପାରେ।
ହ୍ୟାଲୋ।
ନା
ହ୍ୟାଲୋ।
ତୁ ୟୁ ପି ଏସ ସି ପ୍ରେପେର ତାର ଭୁବନେଶ୍ ସକାଳ ସୂର୍ଯ୍ୟ ଦେଖି ପାରିବୁନି। ସେ ସେଇଦିନ
ସେଇ ମାନେ ଗୋଟେ ରୁମ୍ ଭିତରେ ତ ରହ କୋଣ୍ଟୀନୁ୍ଅସଲି ତା ଭିତରେ
ହଁ ହବ ଯେ
ତ ବୟସ ଆସୁନି।
କରିବା
ସେଇ ଗୋଟ ମାନେ ହଁ ଆଇଲା ଗୋଟେ ରୁମ୍ ଭିତରେ ରହିବୁ ଖାଲି ଚବିଶ ଘଣ୍ଟା ସେଇ ଗା ଚବିଶ ଘଣ୍ଟାରୁ ଚାରି ଘଣ୍ଟା ତୋର ଆଜେ ବଜେ ଯାଉ ଆଉ ଛଅ ଘଣ୍ଟା ଶାନ୍ତିରେ ଶୋ। ଦଶ ଘଣ୍ଟା ଯାଉ ବାହାରି ଆଉ ଯୋଉଟା ରହିଲା ସେଇଟା ତୁ ସାରିବାକୁ ପଡିବ।
ଆଁ?
ତ ପ୍ରୋବ୍ଲେମ ହେଇଥିବ।